ହାଲୋ ନମସ୍କାର ମ୍ୟାଡ଼ାାମ୍। ଭେରି ଗୁଡ ଇଭିନିଂ ମ୍ୟାଡାମ, ଆଉ କେମିତି ଅଛନ୍ତି ମ୍ୟାଡ଼ମ୍?
ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି ସାର୍।
ମୁଁ ବଢ଼ିଆ ଅଛି ମ୍ୟାଡ଼ମ୍ ବହୁତ ଭଲ ଅଛି, ଆଉ କେମିତି କଣ ପାଣିପାଗ ସେପଟରେ? ବର୍ଷା ପବନ କେମିତି ଚାଲିଚି।
ବର୍ଷା ବର୍ଷାର ଆମ ପଟରେ ବର୍ଷା ମାନେ କଣ ସେତେ ଜଣା ପଡ଼ିନି। ଯୋଉ ହୁଁ ଖରା ହଉଛି ଆମ ପଟେ।
ହାଁ ବୁଝିଲି ବୁଝିଲି ମ୍ୟାଡମ୍।
ହୁଁ ମାନେ। କାଲି କାଲି ଅପେକ୍ଷା ଆଜି ବହୁତ ଟିକେ ବେଶୀ ଖରା, କାହିଁକି ନା। କାଲି ଟିକେ ଟିକେ ବର୍ଷା ହେଇଥିଲା ତ ସେ ବର୍ଷାରେ ମାଟି ବି ଭିଜିିନି।
ଆଚ୍ଛା ମାନେ ବହୁତ କମ୍ ହେଇଛି ତ ଏକ୍ଜାକ୍ଟଲି ସେଇଭଳିଆ ଆମ ଏପଟରେ ବି ହେଇଛି। ବହୁତ କମ ବର୍ଷା ହେଇଛି ଯୋଉଟା କି ଯଦି ଅଧିକ ବର୍ଷା ହବ ଆପଣ ଦେଖିବେ। ତ ସେଇଟା କଣ ହବ ମାଟି ଥଣ୍ଡା ହେଇଯାଏ, ଆଉ ମାନେ। କିଛି ବର୍ଷା ର ଫରକ ପଡ଼େ। ବର୍ଷା ଟା ହେଇଛି ବୋଲି, କିନ୍ତୁ ଯେହେତୁ ଏପଟ ରେ ବର୍ଷା ବହୁତ କମ ହେଇଗଲା। ତ ଗୁଳୁଗୁଳିଟା ଆହୁରି ବଢିଗଲା ବରଂ କମେ କମ୍ ହବା ଅପେକ୍ଷା। ହଁ ତ ସେଇଟା କିଛି ଲାଗିଲାନି କି ବର୍ଷା ପବନ କିନ୍ତୁ କାଲି କାଳ ବୈଶାଖୀ ଟାଇପ୍ ର କିଛି ପବନ ଆସିଥିଲା।
ହଁ ଆ ମାନେ ଆମର ତ ସେମିତି କିଛି କାଳ ବୈଶାଖୀର ଲେଖା ହେଇନି ଉଁ ନେଷ୍ଟ୍ ବୋଧେ କେତେ ଅ ଆଜି ଆଜି ହେଲା ଅଠେଇଶି ମାନେ ଅଣତିରିଶି ତାରିଖ ଏମିତି ଦେଖିଥିଲି ନିୟୁଜୁ ଯେ ଆମ ପଟେ ହବାର ସମ୍ଭାବନା ଅଛି। କଣ ହବ କିଛି ଜଣା ନାହିଁ କାଲି କାଲିକୁ ଦେଖିବାର ଅଛି ବର୍ଷା ହେଲେ ଟିକେ। ଶାନ୍ତିରେ ରହିହବ ମଣିଷ ଶାନ୍ତିରେ ଖାଇକି ଶୋଇପାରିବ ଟିକେ। ଯେମିତି ଖରାରେ ହଉଛି।
ହଁ ସେଇଆ ହେ। ସେଥିପାଇଁ ଟିକେ ମାନେ ଇଏ ଲାଗେ ମାନେ ବ ବର୍ଷା ଆ ଆକକ୍ଚୁଲି ଦେଖନ୍ତୁ ଏଥର ବେଶୀ ଗରମ ହେଇଛି ଅପେକ୍ଷା କୃତ ଆପଣ ଯଦି ଦେଖିବେ ପୂର୍ବ ବର୍ଷ ଅପେକ୍ଷା ସବୁଥର ଅପେକ୍ଷା ମତେ ତ ଏମିତି ଲାଗୁଚି ପିଲା ଦିନରୁ ଯେତେ ବି ଆମେ ଖରା ବର୍ଷା ଦେଖି ଆସିଛନ୍ତି ଏଥର ସବୁ
ଏ ଅଧିକ ଗରମ ଅଧିକ ଖରା ହେଇଛି ମାନେ ଦେଖିବାକୁ ଗଲେ ନର୍ମାଲି ଯଉ ଜିନିଷ ନବାକୁ ଗଲେ ବର୍ଷାଟା କେତେ ପଇଁଚାଳିଶି ଡିଗ୍ରୀ କେବେ ହେଇନି ମାନେ ହାଇଏଷ୍ଟ ପଇଁଚାଳିଶି ଡିଗ୍ରୀ ଏ ଏ ବର୍ଷ ତ ପଇଁଚାଳିଶ୍ ଛୟାଲିଶି ଡିଗ୍ରୀ ହେଇଯାଉଛି ଆଜ୍ଞା।
ହଁ ହଁ ଏଥର ଅଧିକ ହେଇଯାଇଛି ବର୍ଷା ହଁ ଏଥର ମାନେ ଖରା ଗରମ ଟା ଅଧିକ ହେଇଛି। ଛୟାଳିଶ ଡିଗ୍ରୀ ମାନେ ବହୁତ୍ ହେଇଗଲାଣି।
ହଁ।
ଏଥର ସବୁ ବର୍ଷ ଅପେକ୍ଷା ରେକର୍ଡ ଭାଙ୍ଗି ଦେଇଛି।
ହଁ ବେଶ୍।
ଏବେ ଆହୁ ଆହୁରି କେତେ ଦିନ ହବ ବର୍ଷା ବର୍ଷା ତ ନାଇଁ ସରିସା। ଖରା ହେବ ଖରା ଗରମ ହେବ ଗ ହୁଁ।
କିନ୍ତୁ ଏଇଆ ଜୁନ୍ ମାସ ଆସିଗଲାଣି ଯେହେତୁ ଜୁନ୍ ରଜ ପାଖା ପାଖି ଆମର ମୌସୁମୀ ବାୟୁ ସବୁ ଥର ଅପେକ୍ଷା ମାନେ ଯେମିତି କମ୍ପାରିଜନ କରନ୍ତି ଆମେ ଜୁନ୍ ବେଳକୁ। ରଜ ବେଳକୁ ଆମର ଆସିଯାଏ।
ଆଜ୍ଞା ଆଜ୍ଞା ହଁ।
ତ ଆଉ ଦଶ ରୁ ପନ୍ଦର ଦିନି ଭିତରେ ହଁ ଆସିଗଲେ ଟିକେ
ଆମ ଆଡ଼େ ଆମ ଆଡ଼େ କହିବ ଓ ଯେମିତି ଆମ ଆଡେ କହିବା ଅପେକ୍ଷା ଆମ ଆଡେ ଯେମିତି କହନ୍ତି ଶୀତଳ ଷଷ୍ଠୀ ପୂଜା ଟା ଯୋଉ ଭଗବାନଙ୍କର ହୁଏ ସେ ପୂଜା ଟା ସରିଲେ ନାଇଁ କି ଏଇଟା ମାଟିଟା ଟିକେ ଶାନ୍ତ ହେଇଯାଏ। ତ ସେଥିପାଇଁ ତା ଅପେକ୍ଷା ସେ ବର୍ଷା ହୁଏ ହେମିତି କଣ କହନ୍ତି ବୋ
ହଁ ସେ ଶୀତଳ ଷଷ୍ଠୀ ସେମିତି କିଛି ଥିବ ଆମ ସଂସ୍କୃତି ପରମ୍ପରାକୁ ନେଇକି। ଯୋଉଟା ଆପଣ କହୁଛନ୍ତି ମୁଁ ତ ବୁଝିଲି। ଆମର ଏପଟ ଯାଜ ପୁରୁ ଏରିଆରେ ଆମର କଣ କି ବିରଜା ମନ୍ଦିର ଯେମିତି ପାଞ୍ଜି ଆପଣ ଜଗନ୍ନାଥ ପାଞ୍ଜି ପୁରୀ ଦେଖିବେ। ତ ଜଗନ୍ନାଥପୁର ପୁ ଜଗନ୍ନାଥ ପାଞ୍ଜି ଆପଣ ସେପଟର ଆମ ରାତି ଲାଗେ କି ହଁ ବିରଜା ପାଞ୍ଜି ଆପଣ ସେପଟ ସାଇଡ ରେ ସମ୍ବଲପୁର କି ବରଗଡ଼ ସାଇଡ ର ସାଏଦ।
ହଁ ମୁଁ ବଲାଙ୍ଗୀର ର।
ବଲାଙ୍ଗିର ହଁ ଜଣା ପଡୁଛି ମୁଁ ଜାଣି ପାରୁଛି ଆଜ୍ଞା ଆଉ ତ ସେପଟ ଯାହା ହେଲେ ବି ଆମର
ନାଁ ଆପଣ ଜାଣିପାରୁଥିବେ ମୋର ଟିକେ ଓଡିଆ ସମ୍ବଲପୁରୀ ମିକ୍ସ ହେଇଯାଉ
ହଁ ତ ସ ମିଶିବ ମୁଁ ସେଥିପାଇଁ ଭାବିଲି କାହିଁକି ନା ଆମର ବହୁତ୍ ସାର୍ ମାନେ ସବୁ ଅଛନ୍ତି। ଆଉ ମାନେ ତାଙ୍କ ଭାଷା ମୁଁ ଜାଣିପାରେ ସେ ଯୋଉ ମ୍ୟାଡାମ ମାନେ ଭାଉଜ ମାନଙ୍କ ସହିତ କଥା ହେଲେ ଜଣା ପଡେ ହଁ ମୁଁ ସେଠି ଏ ଲି ସେମିତି ଲାଗୁଛି ତ ମୁଁ ଜାଣିପାରିଲି ସେଥିପାଇଁ କହିଲି ଆଉ ତ ଯେହେତୁ ଆମକୁ ଲୋକାଲ ଲେ ଜିନିଷ ଆମର ପ୍ଲାଟଫର୍ମରେ ଆମକୁ ରେଷ୍ଟ୍ରିକସନ କରିଛନ୍ତି ପର୍ଟିକୁଲାରଲି ପର୍ସନାଲ କଥା ହବା ପାଇଁ ବହୁତ କିଛି ଜିନିଷ କହିହଉନି ଯୋଉଟା ପରେ କଥା ହେଇ ହବ, ଆଜ୍ଞା। ଆଉ ବାକି ଆଜ୍ଞା ଆଉ ଯୋଉ ତାପରେ କଥା ଆଜ୍ଞା।
କୁହନ୍ତୁ କୁହନ୍ତୁ ଆପଣ କୁହନ୍ତୁ।
ନାଇଁ ନାଇଁ କୁହନ୍ତୁ କୁହନ୍ତୁ ମୁଁ ଶଣୁଛି କୁହନ୍ତୁ।
ଆପ ଆପଣଙ୍କୁ ବୁଲାବୁଲି କରିବାକୁ କଣ ଭଲ ଲାଗେ?
ବୁଲାବୁଲି ଆକଚୁଲି ସତ କଥା ଯଦି କହିବି ମ୍ୟାଡାମ କି ସାମ୍ନା ବାଲାକୁ ଓ ମାନେ ଭଲ ଲାଗିବ ବୋଲି ମୁଁ ନ ଭାବିକି ଯଦି ମୁଁ ନିତ୍ୟାନ୍ତ ସତ କଥା ଟା ଯଦି କହିବାକୁ ଯିବି ଉଁ ମତେ ବୁଲାବୁଲି କରିବାକୁ ବହୁତ ଭଲ ଲାଗେ ଆଉ ସେଇ ସମୟରେ ଭଲ ଲାଗେ ଯେତେବେଳେ ୱାର୍କ ଲୋଡ ନଥାଏ।
ହଁ ଏ ଏ ଏଟା ସମସ୍ତଙ୍କର ଅସୁବିଧା ସେଇ ଜିନିଷ। କାମ କିଛି ନଥିବା ଅଛି ମୁଣ୍ଡରେ ନେଇକି କିଛି ଗୋଟେ ଟେନସନ୍ ନଥିବାର ଅଛି ସେଟା ହେଲା କଥା ସାର୍। ହୁଁ ମାନେ ତମେ ଯୋଉ ଯୋଉ ଜାଗା ଗଲେ ବି ଶାନ୍ତି ମିଳିବନି ସେଇ
ଶାନ୍ତି ମିଳିବନି ହଁ କିନ୍ତୁ ଯଦି ଆମେ ଦେଖିବା କି ଆପଣଙ୍କର ଧର ସପୋଜ ଆଜି ଗୋଟେ ଏକ୍ଜାମଲ ନବା କି ଆପଣଙ୍କର ଆଜି ଏକ୍ଜାମ ଥିଲା। ବଟ୍ କାଲି ଗତକାଲି ଆପଣଙ୍କ ଦୋସ୍ତ ମାନେ କିଛି ପ୍ଲାନିଂ କରିବେ କି ଆମେ ଯିବା ବୁଲିକି ଆସିବା। ତ ଆପଣଙ୍କ ମାଇଣ୍ଡରେ ଆସିବନି ଆପଣ ଯଦି ନ ଯିବେ ସେମାନଙ୍କୁ ଭଲ ଲାଗିବନି କହିବେ ଆରେ କଣ ସବୁବେଳେ ଗୋଟେ ପାଠ ପଢୁଛୁ ବୁଲିବାକୁ ଯାଉନୁ ବଟ ଆପଣ ବାଧ୍ୟ ହେଇକି ଯିବେ, ତ ସେଇ ଟାଇପ ର ତ ସେମିତି ମୁଁ ବୁଲିବାକୁ ବହୁତ ପସନ୍ଦ କରେ ବଟ୍ ଯେତେବେଳେ ଫାଙ୍କା ଥିବ ମାଇଣ୍ଡ ମନ କହୁଥିବ କି ଯାଅ ହଁ ଏଇ ଜିନିଷ କରିବା ଜରୁରୀ।
ହଁ ହଁ ହଁ ମାନେ ଗୋଟେ ଇଚ୍ଛା ଶକ୍ତି ଗୋଟେ ବି ଅଛି ଆମ ମନ ଭିତରେ, ସେଟା ଥିବାର ଅଛି ସେ ଗୋଟେ ଜାଗାକୁ ହଁ।
ତାପରେ ଆଉ ଗୋଟେ କଥା ମ୍ୟାଡାମ ମୁଁ ବେଳେ ବେଳେ ଭାବେ କି ଆମର ମନ ନା ଆମକୁ କହିଦିଏ ଆମର କୋଉ କାମ କେତେବେଳେ କରିବା ଦରକାର ତ ଆମେ ଯଦି ମନକୁ ମାନିକି ଚାଲିବା ଆମେ କଣ କରନ୍ତି କି ଆମେ ଭାବନ୍ତି କି ହଁ ବୁଲିବା ଟ୍ରାଭେଲିଂ କରିବା ଆମର ଅ ଜରୁରୀ କିନ୍ତ ନ୍ତୁ ସେମିତି ନାହିଁ ଆମେ ଜାଣିବା ଦରକାର କି ଯଦି କେତେବେଳେ କେହି ବୁଲିବାକୁ ଯାଉ ବି ନାହାନ୍ତି ନ୍ତି ନା ଯଦି କେତେବେଳେ କେହି ବୁଲିବାକୁ ଯାଉନାହାନ୍ତି ଆପଣଙ୍କ ମନ କହୁଛି ବୁଲିବାକୁ ଆପଣ ଯାନ୍ତୁ ଏକା ଯାଆନ୍ତୁ କାହିଁକି ନା ଆପଣଙ୍କ ମନକୁ ନେଇକି ଆପ ଆପଣ ଚାଲନ୍ତୁ ଆପଣ ଲୋକମାନଙ୍କ ଭିଡରେ ଚାଲିବେନି। ଲୋକ କହିବେ କି ଆରେ ବୁଲିଆ ଦରକାର ଇଏ କରିବା ଦରକାର। କିଛି ଲୋକ କୁହନ୍ତି ଆରେ ଏ ଗୋଟେ କଥା ପ୍ରାଇଭେଟ କଥା ଏଇ ସବୁ ଜିନିଷ କହିବା କଥା ନୁହେଁ ଯେ ବଟ୍ ଯୋଉ ଯେମିତି ଡ୍ରିଙ୍କସ୍ ଫ୍ରୀଙ୍କସ୍ କଥା କିଛି ଲୋକ କରନ୍ତି ଏଇ କଥା ଏଥିରେ କହିବା କଥା ନୁହଁ। ଅ ଲୋକମାନେ କହନ୍ତି କି ସେ ସବୁ ଜିନିଷ ଜରୁରୀ କେବେ ସେମିତି କିଛି ନାହିଁ। କି ନ ନିଜର ମନୋରଞ୍ଜନ ପାଇଁ ଲୋକ କିଛି ବି କରିପାରିବେ। କିଏ ଡ୍ରଇଂ କରୁଛି କି କବିତା ଲେଖୁଛି ମୁଁ ବି ବହୁତ ସାରା କବିତା ଲେଖେ ହିନ୍ଦୀରେ ଇଂଲିଶରେ। ଆଉ ଓଡିଆରେ। ମତେ ଭଲ ଲାଗେ ମୁଁ ଡ୍ରଇଂ ବି କରେ ତ ମୋର ଇଚ୍ଛା ମାନେ ସେଇଥିରେ ମୋ ମନକୁ ଶାନ୍ତି ମିଳେ।
ଆଜ୍ଞା, ଏ ସତ କଥା କହିବାକୁ ବୋଲେ ଯୋଉ ଜିନିଷରେ ମନ ଶାନ୍ତି ରହିଛି ନା ସେ ନିଃସ୍ୱାର୍ଥ ଭାବରେ ସେ ଜିନିଷ କରିବା କଥା ମାନେ କିଏ ଗୋଟେ ଯଦି ତ ମନା କରୁଛି ନା ତୁ ସେ ଜିନିଷ କରନା ବଲେ ସେମିତି କିଛି ତା କଥା ମାନି ବାର ନାଇଁ ନିଜ ମନକୁ ତାଙ୍କୁ ଯୋଉଟା ଖୁସି ଲାଗୁଛି ସେ ଜିନିଷ ପ୍ରକୃତରେ କରିବା କଥା।
ହଁ ସେଇଟା ଠିକ୍ ତ ସେଥିପାଇଁ ସେଇ ଜିନିଷ ହଁ ବହୁତ ଜରୁରୀ କାହିଁକି ନା
କରିବାଟା ଭଲ ଲାଗେ ହେଲେ କେବେ କେବେ ଗୋଟେ ଗୋଟେ ଇଚ୍ଛା ହୋଇଯାଏ ଯେ ନା ଆଜି ଟିକେ ବୁଲିକି ଆ ଶାନ୍ତି ଭଲ ହେଇଥାନ୍ତା। ସେମିତି ଲାଗିଲେ ମୁଁ ବୁଲିବାକୁ ପଲେଇଯାଏ ମାନେ ଆଉ ଏମତି
ଆକ୍ଚୁଆଲି ଏମିତି ଇଁନ ଜେନେରାଲ ଯଦି କହିବା ଇନ ଜେନେରାଲ ଝିଅ ପିଲା ମାନେ ଟିକେ ବୁଲିବାକୁ ପସନ୍ଦ କରନ୍ତି କାହିଁକି ନା କାଇଁକି ନା ଆମ ସୋସାଇଟି ଆମ କଲଚରକୁୁ ନେଇକି ଯଦି ଆମେ ଦେଖିବା ଝିଅ ମାନଙ୍କ ପରେ କଣ କରୁଛି ଯୋଉ ମାନେ ଜବ କରୁଛନ୍ତି ସେଇଟା ଅଲଗା ଆଉ ଯୋଉ ମାନେ ଜବ କରୁ ନାହାନ୍ତି ତ ମ୍ୟାରେଜ ମାନେ ଯେମିତି ଗୋଟେ ଘରେ ବନ୍ଦୀ ହେଇଯାଆନ୍ତି ତ ସେଥିପାଇଁ ତାଙ୍କୁ ଲାଗେ କି ଆମେ ଟିକେ ବୁଲିଯିବା ଇଏ କରିବା ଆଉ ପୁଅ ପିଲା ମାନେ କଣ କରନ୍ତି କି ଜୀବନ ସାରା ତ ଆମେ ପଦାରେ ହିଁ ବୁଲିବା।
ହଁ ଆମ ଝିଅ ଯାକ କଣ ଟେ କି ଝିଅ ଯାକ ଏବେ କହିବେ ଯେ ନା ବୁଲିବାଟା ଗୋଟେ ଏବେ ବାହା ହେଇନୁ ବୁଲା ବୁଲି କରିଥିଲେ ମେ ବି ପରେ ବାହା ହବୁ ମାନେ ସ୍ଵାମୀ କେମତି ମିଲି ଲିବ କମତି ମିଳିବ ସେ ମତେ ବୁଲେଇବ କି ନାଇଁ ଏସବୁ ମାଇଣ୍ଡ ରେ ପଲେଇ ଆସେ ଝିଅ ମାନଙ୍କ
ମୋର ସେମତି ତିନି ଟା ଭଉଣୀ ମୋର ତିନିଟା ଭଉଣୀରୁ ଦିଇଟା ଭଉଣୀ ବାହା ହେଇ ଗଲେଣି ଛାଡ଼ ଠିକ୍ ଅଛି ପର୍ଟିକୁଲାର କ ଥା ତ ଆମେ ହବାନି ବଟ ଯିଏ ବି ଯେମିତି ଭଉଣୀ ଯାହାର ଥିବ କି ସିଏ ବି ଏମିତି ଭାବିପାରେ କି ତାଙ୍କ କତୁରୁ ସବୁ ଜିନିଷ ଜଣା ପଡ଼େ କି ହଁ ଆଉ ମାନେ ତାଙ୍କର ଇଚ୍ଛା କଣ? ଏସବୁ ଜିନିଷ ବୁଝିପାରନ୍ତି ମୁଁ ବି ବୁଝିପାରେ ଯେମିତି ଆପଣ କହୁଛନ୍ତି ଗୋଟେ ଝିଅର ଇଚ୍ଛା। ହୁଁ।
ବୁଝିପାରୁଥିବେ ଆଉ।
ଆଉ ଆଉ କଣ କୁହନ୍ତୁ ମ୍ୟାଡାମ୍ ଖବର? ବର୍ଷା ନାଇଁ ମ୍ୟାଡାମ୍ ସେଇ କଥା ବା କହିଲି ଯେ କି ଗରମ ପ୍ରବଳ ହଉଛି। ଆଉ ବର୍ଷା ନାହିଁ ଆଉ ସେଥିପାଇଁ ମାନେ ଅସୁବିଧା ହଉଚି। ଆଉ ମୁଁ ସେଇ କଥା ପଚାରୁଥିଲି ଆପଣଙ୍କୁ ବର୍ଷା ପବନ କେମିତି? କାଳେ ଆପଣଙ୍କ ସେପଟରେ ବର୍ଷା ପର୍ଷା ହଉଥିବ?
ନା ନା ମୁଁ ମାନେ ଦୁଇ ତିନି ଦିନ ଆଗଠୁ ଶୁଣିଥିଲି ମାନେ ନ୍ୟୁଜରେ ଦେଖିଥିଲି ଯୋଉ ଏ ବରଗଡ଼ ଡିଷ୍ଟ୍ରିକ୍ଟ ରେ ବହୁତ ବର୍ଷା ହେଇଥିଲା ସେ ଜାଗାରେ ସେ ଜାଗାରେ, ହଁ ହେଲେ ଆହା ଆମ ପାଖ ତ ପରଗଡ଼ ରେ ମିନିମମ୍ ସେଭେଣ୍ଟି କିଲୋମିଟରସ୍, ହେଲେ ଆମ ବଲାଙ୍ଗୀର ଟିକେ ବର୍ଷା ନାହିଁ ସେଠି ଝଡ଼ ବାତ୍ୟା ହେଇ ଯାଇଛି ସେ ଜାଗା
ଆଚ୍ଛା ଆଚ୍ଛା ହା-ହା-ହା ଆପଣଙ୍କ ସେପଟରେ ଗଛ ଲତା ସବୁ ବେଶୀ ଅଧିକ ନାଇଁ କିି! ଅଁ ଭଲ ସେ ନା ଚୁରାଲ ଜାଗା ଆପଣଙ୍କ ଏପଟରେ ଆମ ଏପଟ ଅପେକ୍ଷା ଆପଣ ସେପଟରେନେଚୁରାଲ୍ ପ୍ରା କୃତିକ ସୌନ୍ଦର୍ଯ୍ୟ ସବୁ ହଁ।
ଗଛ ପତ୍ର ଅଧିକା ହେଲେ କଣ ହବ ମାନେ ଏ ଏମିତି ହେଇଛି ଗୋଟେ ପ୍ରକାରେ ଦେଖିବାକୁ ଗଲେ ଖରା ଯୋଉ ପ୍ରକାରେ ହଉଛି ବର୍ଷା ହେଇଛି ତ ଭଲ କଥା ଆଉ ଗୋଟେ ପ୍ରକାରେ ଦେଖିବାକୁ ଗଲେ ବରଗଡ ଡିଷ୍ଟ୍ରିକ୍ଟ ରେ ଆମର ଧାନ ବେଶି ଚାଷ ହୁଏ ଆପଣ ଜାଣିଥିବେ। ମାନେ ଦୁଇଟା ରବି ଫସଲ ସରିିବ ଏ ଫସଲ, ଯୋଉ କରନ୍ତି ତ ତା ଅପେକ୍ଷା ଯୋଉ ବର୍ଷା ହେଇଥିଲା କାଲ ବୈଶାଖୀ ହେଇଥିଲା ତ ଧାନ ଗୁଡେ ବହୁତ ନଷ୍ଟ ହେଇଯାଇଥିଲା ସେ ସେ ଜିନିଷ ଶୁଣିକି ବହୁତ ଦୁଃଖ ବି ଲାଗିଥିଲା।
ଆଚ୍ଛା ଆଚ୍ଛା ହଁ ବୁଝିଲି ଆ କାଇଁନା ଯେହେତୁ ମୁଖ୍ୟ ଚାଷ ଟା ସେଇଟା ଗୋଟେ ବର୍ଷର ଖରାପ ହେଇଗଲେ ବହୁତ କଷ୍ଟ ହବ ହଁ
ମାନେ ବର୍ଷକୁ ଦି ଦୁଇଥର କରୁଛନ୍ତି ସେ ଆଡେ
ତ ଆମର ସେପଟ ହଁ ବୁଝିପାଇଲି କାହିଁକି ନା ଯେହେତୁ ବର୍ଷା ସଫିସିଏଣ୍ଟ ରହୁଛି ଆଉ ଇଏ ରହୁଛି ଯୋଉଟା କି ଆମେ ଏପଟେ ଟାଇଚିନ୍ ଜବରଦସ୍ତି ପାଣି ଦେଇ କରୁଛନ୍ତି ଆପଣ ସେଟା ଦି ବର୍ଷ ଦିଥର ହେଇଯାଉଛି ନେଚୁରାଲି ସେଇଟା ସ ପୋଟ ମିଳିଯାଉଛି ଆପଣଙ୍କୁ।
ହଁ ମାନେ ନା ନା ଆମପଟେ ବି ଏମିତି ଗୋଟେ ବର୍ଷ ବର୍ଷା ମାସରେ ଗୋଟେ ଥର କରିଥା ଆଉ ଏମିତି ଖରା ମାସରେ ଗୋଟେ କସ କରନ୍ତି ଯୋଉ ପାଣି ସପ୍ଲାଏ ଟା ଆମ ଆଡେ ହେଇଯାଏ ହିରାକୁଦ୍ ଡ୍ୟାମ୍ ଅଛି ନା ପାଖରେ। ହଁ ହଁ ହଁ ହଁ ତ ସେମିତି ହୋଉ ଆଜ୍ଞା ରଖୁଛି ହେଲେ ଆପଣ ବ ଏତେ ନମସ୍କାର ଆଜ୍ଞା।